ହଁ କୁହନ୍ତୁ।
ହଁ ମ୍ୟାଡ଼ାମ, କଣ ଖାଇଲେ ଆପଣ?
ଏଇ କରିଥିଲି ତ ରୁଟି, ଡାଲମା ଖାଇଲି ଆଉ।
ଆପଣ ବି ସେଇ ରୁଟି, ଡାଲମା।
ଆପଣ ରୁଟି ଡ଼ାଲମା ଖାଇଚନ୍ତି?
ଆଜ୍ଞା।
ମୁଁ କହିଲି ଆପଣ ବି ରୁଟି ଡ଼ାଲମା ଖାଇଛନ୍ତି।
ହଁ ଆମର ବି ଆଜି ରୁଟି ଡ଼ାଲମା ହେଇଥିଲା ଆଉ। ଆ ଆପଣ କିଛି ସାଉଣ୍ଡ ଶୁଭୁଛି କି ମୋ ଆଡୁ?
ନାଁ ତ।
ଆଚ୍ଛା।
ଆପଣ ମାନେ ହଁ ଏବେ ଶୁଭିଲା ଟିକେ।
ମୁଁ ଯାଉଛି, ଛାତ ଉପରକୁ ଯାଉଛି। ଫ୍ୟାନ୍ ସାଉଣ୍ଡ ଫ୍ୟାନ୍ ଲାଗିଛି ନା, ସେଥିପାଇଁ ଆପଣଙ୍କୁ ଶୁଭୁଥିବ।
ବ କ
ନାଇଁ ଆପଣ ଛାତ ଉପରକୁ ଯାଉଛନ୍ତି, ହଁ କୁହନ୍ତୁ।
ହଁ ନାଇଁ ମୁଁ କହୁଛି ଯୋଉ ସବୁ ତେଲ ରେଟ୍ ସବୁ ବଢି ଯାଉଛି ଡିଜେଲ୍, ପେଟ୍ରୋଲରେ ରେଟ୍ ସବୁ ବଢ଼ିବାରେ ଲାଗିଛି। ତାର କାରଣ ସବୁ କଣ, ଆର ସବୁ?
କାରଣ କଣ, ଆମର ତେଲ ଆମର ଯେତିକି ଆମ ଭାରତରେ ଉତ୍ପାଦନ ହଉଚି ସେତିକି ଆମର ଜନସଂଖ୍ୟା ଯୋଉ ଏତେ ତାକୁ ସେତିକି ପରିମାଣରେ ସଠିକ ଭାବରେ ବଣ୍ଟନ ହେଇପାରୁନି। ହେଲା, ସେଟା ଗୋଟେ ମୁଖ୍ୟ କାରଣ ଆଉ ଯୋଉ ଗୁଡା ସନ୍ଧାନ ବି ମିଳିଛି, ସେ ସବୁ ର ଉତ୍ତୋଳନ ହେଇପାରେନି ଏପର୍ଯ୍ୟନ୍ତ। ବୁଝୁଛନ୍ତି, ତ ଉତ୍ତୋଳନ ପୁଣି କିଛିଟା ଖଣି ଅଛି ଯୋଉଥିରେ କି ଉତ୍ତୋଳନ କଲା ବେଳକୁ ତାଙ୍କୁ ମାନେ ସରକାରକୁ ଅଧିକରୁୁ ଅଧିକ ମାତ୍ରାରେ ପ -ପଇସା ଖର୍ଚ୍ଚ କରିବାକୁ ପଡିବ। ସେଥିପାଇଁ ଆମର କଣ କରାଯାଏ ନା ବାହାର ଦେଶରୁ ଅଣାଯାଏ, ବୁଝିପାରୁଛନ୍ତି ଯେମିତି କିି ଧର ଧର ଆମର ପରିବା ଅଧିକ ତ ଆମେ ତାଙ୍କୁ ପରିବା ଦେଇକି ଆମେ ଚାଉଳ ଆଣିବା, ସେମତି ବାହାର ଦେଶରୁୁ ଆମର ଆସେ ସେମତି ଇରାନ ରୁ ଆସେ।
ହ
କିନ୍ତୁ ଇରାନରେ ଯଉ ଯୁଦ୍ଧ ଚାଲିଥିଲା ଇରାନ ଆଉ ଆମେରିକା ମଧ୍ୟରେ ଯେଉଁ ଯୁଦ୍ଧ ଚାଲି ଥିଲା ସେ ଯୋଉ, ହର୍ମୋ ଯୋଉ ରାସ୍ତାକୁ ନେଇକି। ତ ସେଥିପାଇଁ ଅ ସିଏ ଆଉ ତାର ତେଲ ଛାଡୁ ନଥିଲା, ବୁଝୁଛନ୍ତି?
ହଁ ସେଇଥିପାଇଁ ଆମର ତେଲ ବଢିବାରେ ଲାଗିଥିଲା, ଭାରତରେ ଆଉ ନା କଣ?
ହଁ ତ ସିଏ ଛାଡ ନଥିଲା ତ ତେଲର ମା ତ୍ରା ଗ୍ୟାସ ର ମାତ୍ରା ସବୁ ଜିନିଷ ର ବଢିଲା କାରଣ ଦେଖନ୍ତୁ ଯଦି ଡିଜେଲ ନହବ, ଗାଡି ଗୁଡିକ ଚାଲିବ କିପରି?
ହଁ। ଠିକ କଥା, ହଁ ବାଣିଜ୍ୟ ସବୁ ଆଡୁ ତେଲ ଆଜ୍ଞା ତେଲ ଯଦି ସଟ ସର୍ଟ ହେବ ଭାରତବର୍ଷରେ ତାହେଲେ ସବୁପକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ଲୋକମାନଙ୍କୁ। ବିଭିନ୍ନ କ୍ଷେତ୍ରରେ ଅସୁବିଧା ହବ, ବାଣିଜ୍ୟ କାରବାର
ଯୋଗାଯୋଗ ଯୋଗାଯୋଗ ସବୁ ଭଲ ହେଇଛି।
ଯାତାୟତ କରିବାରେ ମଧ୍ୟ ଅସୁବିଧା ହବ, ଯାତାୟାତ ଯଦି ଆମ ଆମର ବସ୍ ଟି ଆମର ପେଟ୍ରୋଲ ଡିଜେଲ ରେ ଚାଲଛି, ତ ଡିଜେଲ ମିଳିବନି ବସ୍ କାରବାର ବନ୍ଦ ହେଇଯିବ। ବସ୍ କାରବାର ବନ୍ଦ ହେବା ଦ୍ୱାରା, ଲୋକମାନେ ମଧ୍ୟ ଅସୁବିଧା ହେବେ। ଅନ୍ୟ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାତାୟାତ କରିବା ପାଇଁ ଲୋକମାନେ ବି ମଧ୍ୟ ଅସୁବିଧା ହେବେ। ବିଭି-ବିଭିନ୍ନ କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ଅସୁବିଧା ହବ ହଁ କୁହନ୍ତୁ।
ଯଦି ଗୋଟେ ଆମ୍ବୁଲାନ୍ସ ଦେଖନ୍ତ ଆମ୍ବୁଲାନ୍ସ ରେ ଯଦି ଗାଡିରେ ଯଦି ତେଲ ନ ପଡିବ ସେ ରୋଗୀ କି ନେବେ କିପରି ରୋଗୀ ତ ଅଧା ବାଟରେ ମରିଯିବ।
ହଁ।
ସବୁ ଦ୍ଵାରା ସବୁ ଜିନିଷ ର ଆବଶ୍ୟକତା ରହିଛି। ଖାଲି ତେଲ ନୁହେଁ ଗ୍ୟାସ ମଧ୍ୟ ହେଲା। ଆଗେ ଲୋକମନେ ଦେଖିଥିବ ଗ୍ୟାସ ଯେତେବେଳେ ନଥିଲା ଲୋକମାନଙ୍କର ବିକ୍ରି ଯୋଉ ଅନ୍ଧାର କଣା ଯୋଉ କହୁଛି ଅନ୍ଧାର ନୁହେଁ ତ ସେ ଯୋଉ ଆଖିରେ ମୋତିଆ ବିନ୍ଧୁ ଏଇ ସବୁ ଧହଳା ପରଦା ଗୋଟେ ମାଡିଯାଏ, କାରଣ ସେମାନେ ଯୋଉ ଚୁଲି ରେ ରାନ୍ଧନ୍ତି ଧୂଆଁ ଗୁଡିକ ତାଙ୍କ ଆଖିରେ ପଶିଯାଏ।
ହଁ। ନାଇଁ ଆପଣ ଠିକ୍ କଥା କହୁଛନ୍ତି, ଯେଉଁ ଚୁଲି ରନ୍ଧନ ଦ୍ଵାରା ଯେଉଁ ଆଖିରେ ପଟି ମାଡ଼ିଯାଏ କିମ୍ବା ଆମର ଯୋଉ ତାକୁ କଣ କହନ୍ତିି ଏଟା ହଁ ମୋତିଆ ବିନ୍ଦୁ ମୋତିଆ ବିନ୍ଦୁ ହୋଇଯାଏ, ଏଇଟା ଆପଣ କହୁଛନ୍ତି ଠିକ କିନ୍ତୁ ଏବେ ସବୁ ଯୋଉ ଆମର ଇଣ୍ଡକ୍ସନ ରୋଷେଇ ଏବଂ ହିଟର୍ ରୋଷେଇ ଏବଂ ଗ୍ୟାସ୍ ରୋଷେଇ ଏହା ଏହି ରୋଷେଇ ଖାଇବା ଦ୍ଵାରା ରୋଗ ପ୍ରତିରୋଗ ପ୍ରତିରୋଧ ମଣିଷରେ ମଣିଷ ଶରୀରରେ ବଢ଼ିଯାଏନି, ଆପଣଙ୍କୁ ଲାଗୁନି?
ହଵ। ସେଗୁଡା ସେଗୁଡାର ସେଥିରେ ବେଶୀ କିଛି କ୍ଷତି ନଥାଏ। ଏତି କ୍ଷତି ହଉଛି ଆମର ଯୋଉ ଷ୍ଟେନଲେସଷ୍ଟିଲ ଯୋଉଟା ଯୋଉଟା କି ଆମର କଳଙ୍କ କଳଙ୍କି ହୀନ ଯୋଉ ଆମର ଷ୍ଟିଲ୍ ଆସୁଛି ହେଲା ତ ସେଇ ସବୁ ଜିନିଷ ପାଇଁ ହିଁ ଆମର ହଉଛି ଦେଖନ୍ତୁ ଆମର ଯେତେବେଳେ ଉତ୍ତପ୍ତ ହବ ଆମେ ଯେତେବେଳେ ମାଟ ଆମର ଗ୍ୟାସ ଆଉ ଇଏ ଏସବୁ ର କାମ କଣ। ଆମର ଉତ୍ତପ୍ତ କରାଇବ କିନ୍ତୁ ଆମେ ଯୋଉ ଯୋଉ ପାତ୍ରରେ ଖାଉଛେ ସେ ପାତ୍ର କେତେ ସୁଧ ସେଇଟା ଆମକୁ ଜାଣିବାର ଅଛି ଆଉ ମାଟି ତ ଆମେ ଜାଣିଲେ ମାଟି ଜିନିଷର ତ ସୁଧ ହେଲା। କି ଯୋଉ ସେ ଯୋଉ ସିଲଭର ହଉ ବା ଉ ସେ ଯୋଉ ଷ୍ଟେନ୍ ଲେସ କଳଙ୍କିହୀନ ଯଉ ଷ୍ଟିଲ୍ ହଉ ବୁଝୁଛନ୍ତି ନା ତ ସେ ସବୁ ଜିନିଷରେ କିଛି ଲୋଭି ବ୍ୟବସାୟୀ ମାନେ କଣ କରୁଛନ୍ତି ତା ଦେହରେ ଅଳ୍ପ ମାତ୍ରାରେ ଦେଇ ଦଉଛନ୍ତି କଣ ନା ଷ୍ଟିଲ କିନ୍ତୁ ତା ଭିତରେ ସବୁ ହାନିକାରକ ଜିନିଷ ରହିଲା ତାର ଯେତେବେଳେ ସେ ପରଦା ଛାଡି ଯାଉଛି ତା ସିଏ ଯେତେବେଳେ ସବୁ କଣ ରାସାୟନିକ ପ୍ରତିକ୍ରିୟା କରିକି ଖାଦ୍ୟ ସହିତ ସେ ଜିନିଷ ସହିତ ପ୍ରତିକ୍ରିୟା କରିକି ସେ ଯୋଉ ଛୋଟ ଛୋଟ ଦାନା ସବୁ ଆମ ଶରୀର ଭିତରେ ବି ପ୍ରବେଶ କରୁଛି ଯାହା ଫଳରେ ଆମକୁ ସେ ଯୋଉ କର୍କଟ ରୋଗ ହଉଛି ବିଭିନ୍ନ ପ୍ରକାର ରୋଗ ଆମକୁ ମାଡି ବସୁଛି ତ ଖାଲି ଆମେ ଚ ଚ ଗ୍ୟାସ୍ ବା ଆକୁ ଦୋଷ ଦେଲେ ହବନି ଆମେ ଆମର ଖାଦ୍ୟ ପ୍ରଣାଳୀ ଆମ ସବୁ ସବୁ ଜିନିଷକୁ ନେଇକି ହବ।
ଯୋଉ ଓଡିଆ ପରିବାରରେ ସବୁ କହୁଛନ୍ତି ଯୋଉ ଯଦି ରଷ ସେହି ଶାଳ ଠିକ୍ ଥିବ ତାହେଲେ ଆମକୁ ରୋଗ ପ୍ରତିଶୋଧ ଶକ୍ତି ଆମ ରୋଗ ପ୍ରତିଶୋଧ କମିଯିବ ଆମ ଶରୀରରେ ପଞ୍ଚସ୍ତରୀ ଭାଗ ଖାଦ୍ୟ ଦ୍ୱାରା ହିଁ ଆମର ଆମର ରୋଗ ହୋଇଥାଏ ନା ଯଦି ରୋସାଇ ଶାଳ ହଣ୍ଡାଶାଳ ଯଦି ଠିକ୍ ଥିବ ତାହେଲେ ଆମର ପଞ୍ଚସ୍ତରୀ ଭାଗ ରୋଗ ଆମକୁ ହେବ ନାହିଁ କମିଯିବ ଏଇଟା କଣ ଠିକ୍ କଥା?
ଏଟା ନିହାତି ଠିକ କଥା। ଆମେ ଯଦି ଟିକେ ଖାଲି ଖାଦ୍ୟ ଖାଇଲେ ହବନି ସଠିକ ପରିମାଣର ଖାଦ୍ୟ ଦରକାର। ଆଉ ସ୍ଵଚ୍ଛ ଖାଦ୍ୟ ଦରକାର। ବୁଝୁଛନ୍ତି ନା ଆଗକାଳ ଲୋକଙ୍କୁ ଟୋଟାଲି ରୋଗ ହଉନଥିଲା।
କାହିଁକିନା ସେ ପାରିଶ୍ରମିକ ଥିଲେ ପରିଶ୍ରମ ମଧ୍ୟ କରୁଥିଲେ। ଆଜିକା ସମାଜର ଲୋକ ବା ଏବେକାର ଲୋକ ପରିଶ୍ରମ କରିବାକୁ ବେଶୀ ଭଲ ପାଉନାହାନ୍ତି? କେମିତି ହାଲକାରେ ଦୁଇ ପଇସା ରୋଜଗାର କରିବେ? ସେ ବାଟକୁ ଆପଣେଇ ନେଇଛନ୍ତି ଆଜିକାର ସମାଜ।
ଦେଖ ଆମେ ଯେତେ ରୋଜଗାର କରନ୍ତୁ ବା ଯେତେ ଇଏ କରନ୍ତୁ ଶରୀର ହଉଛି ଏକମାତ୍ର ଜିନିଷ। ଯଦି ଆମ ଶରୀର ସୁସ୍ଥ ରହିବନି ଆମେ ରୋଜଗାର କରିପାରିବା କି?
ଆଜ୍ଞା।
ହଁ, ମୁଖ୍ୟ ଜିନିଷ ହେଉଛି ନିଜର ନିଜ ନିଜ ସ୍ବାସ୍ଥ୍ୟ କେମିତି ଯତ୍ନବାନ ରଖିବ ସେଇଟା ସେଥିପାଇଁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ
ଶ୍ୱାଂସ ସ୍ୱାସ୍ଥ୍ୟ ହିଁ ସଂମ୍ପଦ ଆପଣ ଯେଉଁଟା ଠିକ କଥା କହୁଛନ୍ତି, ଆମେ ସିନା ସୁସ୍ଥ ସବଳ ରହିଲେ ଆମେ ପଇସା ରୋଜଗାର କରିବା। ଆମେ ଯଦି ରୋଗରେ ଆଜ୍ଞା ପଡ଼ିବା ସେ ଯୋଉ ପଇସା ସବୁ ରଖିକି ଲାଭ କଣ? ପଇସା ରୋଜଗାର କରି ଲାଭ କଣ?
ରେ ପଇସା ନଥାଏ କିଛି କିଛି କ୍ଷେତ୍ରରେ ସବୁଠାରୁ ବଡ ସମ୍ପଦ ହଉଛି ସ୍ୱାସ୍ଥ୍ୟ। ଅପ ବ୍ୟବହାର ଛାଡ ସବୁଆଡେ ତ ଅପଦ୍ରବ ମିଶିଲାଣି ସବୁଆଡେ ରାସାୟନିକ ପ୍ରତିକ୍ରିୟା ହେଇକି କେଉଠି ସୁନାରେ ଗଡ ବଡି ହେଲାଣି ତ କୋଉଠି ରୂପାରେ ଗଡ ବଡି ହେଲାଣି। କୋଉଠି ଖାଦ୍ୟରେ ଗଡ ଗଡି ହେଲାଣି ତ କୋଉଠି ପଢାରେ ଗଡ ଗୋଳୋଉଚି।
ଚାଷ କରୁଚନ୍ତି ଶୁଣନ୍ତୁ ଏବେ ଯେଉଁ ଆମର ସବୁ ପରିବା ଚାଷ କରୁଚନ୍ତି ଏବଂ କୁକୁଡ଼ା ପାଳନ କରୁଚନ୍ତି। କୁକୁଡା ପାଳନ ଯୋଉ ଆମର ଯୋଉ କୁକୁଡା ଆଜ୍ଞା ଆପଣଙ୍କୁ କଣ ମୁଁ କହିବି ବ୍ର‌ଇଲର କୁକୁଡା ତିନି ମାସରେ ବଡ ହେବା କଥା କିନ୍ତୁ ଏଇ ଯୋଉ ଇଞ୍ଜେକ୍ସନ୍ ଏବଂ ହଁ ବିଭିନ୍ନ ପ୍ରକାର ଔଷଧ ଦେଇ କୁକୁଡ଼ାଟିକୁ ପନ୍ଦର ଦିନେ ବଡ କରିଦୋଉଚନ୍ତି। ଏଗୁଡା କଣ ଠିକ୍ କଥା ଏହା ଦ୍ୱାରା ମଧ୍ୟ ଲୋକ ରୋଗରେ ପ-ପଡୁଚନ୍ତି ଏହା ଖାଇବା ଦ୍ଵାରା କୁକୁଡା ଖାଇବା ଦ୍ଵାରା। ଯଦିଓ ଯିଏ ବେପାର କରୁଚି ତାହାର ଲାଭ ଅଛି କି ତାର ଲାଭ ଦେଖେଇବାକୁ ଯାଇ ସେ ଯୋଉ ଅନ୍ୟମାନଙ୍କ ଲୋକମାନଙ୍କର କ୍ଷତି ପହଞ୍ଚାଉଚି ତା କୁ ମୋ ଦେଖିବାରେ ସରକାରଙ୍କୁ ମଧ୍ୟ ଏହାକୁ ଆଖି ଆଗକୁ ଆଣିବାକୁ ପଡିବ।
ସରକାର ଆସୁ ଦେଖନ୍ତୁ ସରକାର ମାନେ ଗୋଟେ ତାଙ୍କର ନିୟମାବଳୀ ବାହାର କରିଦବା କଥା କି ଏ ଆ ଆପଣ ଯେ-ଯେତେ ଯାହା କରନ୍ତୁ କିନ୍ତୁ ଲୋକମାନେ କେତେ ଉତ୍ତମ ଖାଦ୍ୟ ଉତ୍ତମ ଇଏ ପାଇପାରିବେ ଦେଖନ୍ତୁ। ଆମେ ସିନା କୁକୁଡା ଖାଇ ଦଉଚେ କିନ୍ତୁ କୁକୁଡା ଦେହରେ କେତେ ରାସାୟନିକ ଜିନିଷ ମିଶେଇକି ସେମାନ ବଡ କରିଚନ୍ତି ସେଟା ତ ଆମକୁ ଜଣା ନାହିଁ। ବୁଝୁଚନ୍ତି ନାଇଁ ନାଇଁ ଖାଲି ଆଣିକି ବିକି ଦୋଉଚନ୍ତି। ଆମେ କିଣି ଦୋଉଚେ ତାକୁ ନା କଣ ଆଜି ଆ ମ ଘରେ କୁକୁଡା ମାଉସ ହେଇଚି ଆମେ ଖାଇଦୋଉଚେ କିନ୍ତୁ ତା ଦେହରେ ଆମେ ବି ସ ଖାଉଚି ଏଟା ଆମକୁ ଜଣା ନାହିଁ।
ହଁ ଏଟା ଜଣା ନାହିଁ। ବେପାରୀ ମାନେ ବେପାରରୁ ଲାଭ କରିବା ପାଇଁ ଯୋଉ କୁକୁଡାଟି ତିନି ମାସରୁ ଚାରି ମାସ ଲାଗେ ବଢିବା ପାଇଁ ସେଇ କୁକୁଡ଼ା ଗୁଡିକୁ ସିଏ ପନ୍ଦର ଦିନେ ବଢେଇ ଦୋଉଚନ୍ତି। ଏବଂ ସେ ବେପାରରେ ବେପାରରେ ବା କୁକୁଡ଼ା ପାଳନରେ କୁକୁଡା ଚାଷରେ ବୋହୁତ ଲାଭଦାୟକ ହୋଉଚନ୍ତି। ସେମାନେ ଲାଭଦାୟକ ହେବା ଦ୍ଵାରା ଆଁ ବ ସମାଜରେ ଲୋକମାନଙ୍କର ପତନ ଘଟିବାରେ ଲାଗିଚି ଧୀରେ ଧୀରେ। ଏଟା ସେମାନଙ୍କୁ ଜଣାପଡୁନାହିଁ। ଏବଂ ଆଉ ଯୋଉ ଚାଷ ବାରେ ଚା-ଚାଷ ବାସେ। ଚାଷରେ ମଧ୍ୟ ଏହା ପ୍ରୟୋଗ କରାଯାଏ ଯୋଉ କୀଟନାଶକ ଔଷଧ। ଅ ଯୋଉ ଔଷଧ ଖାଇଲେ ମଣିଷର ମୃତ୍ୟୁବରଣ ହବ ବା ମୃତ୍ୟୁ ଘଟିବ। ଏବଂ ଯୋଉ ରାସାୟନିକ ସାର ସବୁ ପ୍ରୟୋଗ କରାଯାଉଚି। ଏହାଦ୍ଵାରା ମଧ୍ୟ ଲୋକମାନଙ୍କର କ୍ଷତି ହୋଉଚି। ତାକୁ ଖାଇବା ଦ୍ୱାରା ମଧ୍ୟ ଲୋକମାନଙ୍କର କ୍ଷତି ହୋଉଚି ଆପଣ ଏଇଟା ଜାଣିଚନ୍ତି ନା ଆପଣ?
ହଁ ଯାଣିଚି ଯେ ଦେଖନ୍ତୁ। କୀଟନାଶକ ଔଷଧ ଯୋଉ ଆମର ଯୋଉ ଜମିରେ ବାରମ୍ବାର ବ୍ୟବହାର କରାଯାଉଚି। ବାରମ୍ବାର ବ୍ୟବହାର କରିବା ଦ୍ଵାରା କଣ ହୋଉଚି ମୂର୍ତ୍ତିକା ଅନୁର୍ବର ହେଇଯାଉଚି। ତ ତା ଭିତରେ ଥିବା ଯୋଉ ଜିଆ ଯୋଉ ପୋଷକ ଦୋଉଥିବା ଯୋଉ ଜୀବଜନ୍ତୁ ସେମାନେ ସେ କୀଟନାଶକ ଔଷଧରେ ମରି ଯାଉଚନ୍ତି ରାସାୟନିକ ସାର ପ୍ରୟୋଗ ଦ୍ଵାରା। ସେମାନେ ମରି ଯାଉଚନ୍ତି ମୂର୍ତ୍ତିକାକୁ ଉର୍ବରତା ଆଉ କରିବ କି? କେହି କରିବେନି ତ ବା ସେଥି ବାରମ୍ବାର ବ୍ୟବହାର ଫଳରେ ମାଟିର ଉର୍ବରତା କମି ଯାଉଚି। ମାଟିର ଉର୍ବରତା ରହିଲେ ଉତ୍ପାଦନ ବି କମିଯିବ ମଣିଷର ମା ମଣିଷ ଦିନକୁ ଦିନ ବଢିବାକୁ ଚା ଲି ଚାଲି ଲାଗିଚି। ମାନେ ଜନସଂଖ୍ୟା ବୃଦ୍ଧି ହବାକୁ ଖାଦ୍ୟ ପାନୀୟ କମି ଯାଉଚି। ତ ଶେଷ-ଶେଷରେ କଣ ଲୋକମାନେ ହାହାକାର ହେଇ ମରିଯିବେ। ଖାଦ୍ୟ ଅଭାବରୁ ମରିଯିବେ। ଖାଦ୍ୟ ଅଭାବରୁ ମରିବେ ତା ସହିତ ରୋଗରେ ବି ମରୁଚନ୍ତି।
ହଁ ଏଇଟା ତ ଆଜ୍ଞା ଆଜିକା ସମାଜରେ ଏଇଟା ଚାଲିଚି ଏବେ ଦେଖିବାକୁ ଲାଗିଛି ଏବେ ଏଇଟା।
ହୁଁ।
ଭାରତର ଜନସଂଖ୍ୟା ବଢ଼ିବାର ମୁଖ୍ୟତଃ କାରଣ ଏବଂ ଜନସଂଖ୍ୟା ବଢ଼ିବା ଦ୍ୱାରା ଆମର ଭୂମିର ଭୂମିର ସର୍ଟେଜ। ଯୋଉଁ ଜନସଂଖ୍ୟା ବଢ଼ିବା ଦ୍ୱାରା ସମାଜରେ ଗରିବୀ ମଧ୍ୟ ଦେଖିବାକୁ ମିଳୁଛି ଆପଣ ଜାଣିଚନ୍ତି ନା?
ହୁଁ ହୋଉ ଆଜ୍ଞା।
ହାଲୋ।
ହେଇଗଲାଣି ଆଜ୍ଞା।
ମୁଁ କହିଲି ସମାଜରେ ଜନସଂଖ୍ୟା ବଢ଼ିବା ସହିତ। ସମାଜରେ ଗ ଗରିବର ସଂଖ୍ୟା ମଧ୍ୟ ବଢି ବଢ଼ିବାର ଲାଗିଚି ଏବଂ ଅର୍ଥ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି।
ଅ ଖାଲି ଗରିବି ନୁହଁ। ଜନସଂଖ୍ୟା ବଢିବା ଦ୍ଵାରା ବେକାରୀ ବି ବଢୁଚି। ଗରିବ ସଂଖ୍ୟା ବଢୁଚି ଉଁ ଲୋ ଲୋକମାନେ ଖାଦ୍ୟ ଅଭାବ ଦେଖା ଦେଉଛି। ରୋଗ ବ୍ୟାଧି ବଢୁଚି ସବୁ ଜିନିଷ ର ମୁଖ୍ୟ କାରଣ ହୋଉଚି ଜନସଂଖ୍ୟା ଜନଖ ସଂଖ୍ୟା ଯଦି ନିୟନ୍ତ୍ରିତ ରହିବ ତାହେଲେ ସବୁ ଜିନିଷର ସମାଧାନ ଅଧା ଅଧି ହେଇଯିବ। ନା କି ଖାଲି ପୁରା ସମ୍ପୂର୍ଣ୍ଣ ହୋଇଯିବ ଅଧା ଅଧି ଭାବରେ କମିଯିବ।
ସମୟ ହୋଇଗଲାଣି ଆଜ୍ଞା।